ହଁ
ହ୍ୟାଲୋ
କୋଉଠି ଅଛୁ
ଏଇଟିବା ବାରେ ବ
ଦୋଳି ଖେଳିବାକୁ ଯିବୁନି କି
ହଁ ଯିବୁ ଆଉ ଟିକେ ଗଲେ ଯିବୁ ଆଉ
ଲାଗୁଛି ରଜ ପାଇଁ କିଛି ହେଇନି
ହେଇଛି ନା
ହୁଁ
ହେତି ଆଉ-
ପିଠା
ହେ ଘରେ
କଣ କଣ ପିଠା କରୁଛ?
ବରା ଆଇଥିଲା ମ କାକରା ଆଇଥିଲେଥିଲା ଆୟଷ
ହୁଁ ହୁଁ ଭାଇ ଆଳୁ ଚପ୍ ଟିକେ ଦେଇ ପାରିଲି ନା
ଆରେଯିବା ଆମର
ଟିକେ ନଇ ଯ ଆସୁଛି
ହେଣ
ଗଲେ ଟିକେ ପଠେଇବାକୁ ହେଲାନି
ଯଦି ଆସିଥାନ୍ତେ ଖାଇ ଖାଇଥାନ୍ତେ ପଠେଇ କେ ବର୍ଷା ହେଲା ପରା ବର୍ଷା ହେଥିଲା ପଠେଇବୁ କେମ୍ତି
ନେଇଜ ସ୍ତାନ୍ ରୁ
ହେବ କାଲି ବର୍ଷା ହଉଥିଲା ନା
କି ବର୍ଷ ହେଲେ କେହି କୁଆଡ଼େ ଯାଉହାନ୍ତି ଆଉ
ଯହାୁ
ଆଉ ତାହେଲେ
ରଜ ଅନା ଖାଲି
ହୁଁ
ଫୋନ୍ ଟା ଟିକେ ପାଖରେ ରଖନ୍ତୁ ଯଦି ଭଲ ହନ୍ତା
ଧରିକି ବସିଚି
ହୁଁ ଏବେ କେମିତି ହେଲା।
ଧରିଥିଲି।
ତମର ରଜ ଇଏ କଣ? କୁଆଡ଼େ ଦୁଳି ଖେଳିିବାକୁୁ
ହୁଁ
ନା ପିଠା ଦବାକୁ ଦଳି ଖେଳିବାକୁ ନା
ପିଠା ଦ ପିଠା ଦେବା କୁ
ମିଠା ଦେବାକୁ ଆ ଯିବା ଆଉ ଦେଖିବା ଏତେବେଳେ ସମୟ ହେଉଛି।
କେତେ ପିଲା ଆସିକି ଦୋଳି ଖେଳିଲାଣି ଇଏ ଗଧେଇନି
ଗାଧେଇବୁ ବା
ୟାକୁ ହିଁ କହେ ଅଳସୁଆ।
ନାଇଁ ଗାଧେଇବି ଯେ ଗାଧେଇବି ଆଉ।
ଏରେ ତମ କଲେଜ ଖୋଲିଲାଣି?
ନାଇଁ କେ ଜାଣି ନୋଟିସ ମାନେ ହେଇନି। କଉ ଦିନ ଖୋଲିବ କି କଣ ଖାଲି ଏମିତି ଖାଲି ଗୋଟେ ପରୀକ୍ଷା ରୁଟିନ୍ ଟେ ଛାଦିଛନ୍ତି ଏ
ଓହୋ।
ଯଉଁଦିନ ଖୁଲିବ ତା ପୂର୍ବରୁ ଶେ ହବ ଆଉ
ହଁ ତମ ଘର ପାଖରେ ବେଶୀ ବସ୍ ଯାଉଚି ବୋଧେ।
ରୋଡ ସାଇଡ଼୍ ବା ରାସ୍ତା କାନ୍ଥ।
ସେଇଥି ପାଇଁ ଗାଡ଼ି ସାଉଣ୍ଡ ଶୁଭୁଚି ନା
ହୁଁ, ହୁଁ। ଆଉ ତମ ଗାଁ ରେ ବା ଖେଳ ହଉଚି।
ଖେଳ ହଁ କାଲି ଠୁ ହଉଚି।
ଗଲଣି ଦେଖିବାକୁ?
ଆସନାହାନ୍ତି ଦେଖିବ୍ ଆସନାହାନ୍ତି ଦେଖିବେ।
ହ ମୁଁ ତ ଯାଇଥିଲି କାଲି।
ଆଛା କଣ କେମିତି କଣ ଖେଳି ଥିଲେ?
ବ୍ୟାଟ୍ ବଲ୍।
ଖାଲି ବ୍ୟାଟ ବଲରେ ଖେଳି ଥିଲେ, କ୍ରିକେଟ ମାନେ ତ ଏଇ ଖେଳିବେ ନା।
ହୁଁ।
କଣ କେମିତି ଖେଳିଥିଲେ? ଖାଲି ଆମ ଗାଁ ହଉଚି ନା ମିଶିକି କୋଉ କୋଉ ଗାଆଁ ହଉଚି?
ହୁଁ ସବୁଆଡୁ ପିଲା ଆସୁଛନ୍ତି।
ଓହୋଃ, ଆହୁରି କଣ କହୁଥିଲେ ଆଡକଟା ନା କୁଆଡେ ଯିବେ ବୋଲି। କାଲି ନା ପଅରଦିନ ଖେଳିବାକୁ।
ହୁଁ।
ଆପଣ‌ ଯାଉନାହାନ୍ତି?
ହୁଁ, ହୁଁ।
ଆପଣ ଯାଉନାହାନ୍ତି ଖେଳିବାକୁ?
ନା।
କଣ ପାଇଁ, ଡାକୁ ନାହାନ୍ତି ଖେଳିବାକୁ ନା କଣ?
ହୁଁ-ହୁଁ-ହୁଁ-ହୁଁ ମୁଁ ଗଲେ ତ ହାରି ଯାଉଛି।
ଓହୋଃ। ଖାଲି ଖେଳ ଦେଖିବାକୁ ଯାଉଛନ୍ତି?
ହଁ।
ଓହୋଃ। କେମିତି ଖେଳୁଛନ୍ତି ଯେ ଦଳଟାକୁ ହରେଇ ଦେଉଛନ୍ତି?
ହାରିଗଲେ ମୋ ନାଁ ହଉଛି ଆଉ, ମୁଁ ହରେଇଦେଲି ଆଉ।
ଓହୋଃ, ସେଥିଲାଗି ଖେଳୁ ନାହାନ୍ତି।
ହୁଁ। ହୁଁ। ଏଇଟା ତ ନିହାତି ବହୁତ୍ ଖରାପ କଥା ନା।
ଓହୋଃ।
ତ ସେଥିପାଇଁ ମୁଁ ଯାଉନି।
ଆଉ କିଛି ଖେଳ ଆସିଛି ନା ଖାଲି କ୍ରିକେଟ ଖେଳୁଛନ୍ତି?
ଆଉ କବାଡ଼ି।
ଆଉ
ଆଉ ଆଉ-ଉ-ଉ-ଉ ବହୁତ ଖେଳି ଆସୁଛି ଆଉ। ମନେ ତ‌ ପଡୁନି।
କଣ ଖେଳ ଆଇଚି ମନେ ପଡୁନି?
ନା।
ହୁଁ, ବହୁତ ଗୁଡାଋ ଦିନ ହେଲା ଖେଳିନି ନା।
ବହୁତ ବଡ ହେଇଗଲେଣି ନା, ହେଥିପାଇଁ ଖେଳଗୁରା ମନେ ପଡୁନି ଆଉ।
ହୁଁ।
ଖେଳୁଛୁ? ଆମର ଏଠି ଖେଳିବା ପାଇଁ ପିଲା ନାହାନ୍ତି, ସବୁ
ତଥାପି କଣ କଣ?
ହୁଁ କଣ କଣ, ସେଇ କବାଡି ତାପରେ ଯୋଉ କିତିକିତି ଖେଳନ୍ତି। କ୍ରିକେଟ ବି ଆସିଛି।
କିତିକିତି ସେ ଯୋଉ ଗୋଟେ ଗୋଡରେ ଛୋଟେଇ ଛୋଟେଇ ଡିଅନ୍ତି ତ?
ହଁ ହଁ।
ଆଉ ତମେ ଡେଇଁପାର।
ହଁ ସେଇଟା ପିଲା ବେଳ ରୁ ଅଭ୍ୟାସ ଅଛି ଖେଳିବାର।
ଯାହା ହେଉ
ଉଁ ଖେଳନା ଆସିଲା ବେଳକୁ କହିବେ ଖେଳ ଆସିନି ବୋଲି ହଁ ସବୁଦିନ ସବୁଦିନ
ହୁଁ
ହେଲେ ଗେଟାଏ ଭଳା।
ହୁଁ
କେତେବେଳେ ପିଲା ପିଲା ବାବେ କେହେ ପିଲା ନାହାନ୍ତି ଖେଳିବାକୁ।
ଡାକିକି କି ଆଣୁଣ ପିଲା।
କଣ ଖାଇବେ
ସାଇ ପଡିଶାରୁୁ।
ଖେଳିବାକୁ ଯାଇକି ଖେ ଖେଳିବାକୁ ପିଲା ଡାକି ଧରିକି ଆସିବିନା ହଁ ପାଖରେ କୋଉଁଠି ହଁ ଘର ଗାଆ ଥିବ ପିଲାକୁ ଧରିକି ଆସିବି ଖେଳିବି ଆମ ସାରରେ ଯୋଉ ପିଲାର ଅସଛନ୍ତି ଏ ଖଳିବାକୁଇ୍ଛା ହେଉନି ସେଇଟା ଫୋନ ରେ ଲାଗିକି ରହିଛନ୍ତି।
ଓ ହୋ
ଆ ବଡ ପିଲା ବି ହେଇଗଲେଣି ଆଉ ଖେଳିବରା
କଣ ବଡ ପିଲା ହେଲେ ଖେଳିବନି ବୋଲି କିଛି ଅଛି ନା ନାଇଁ
ଏ ସେଆ ପା ବଡ ପିଲା ବଡ ପିଲା ହେଲେ ଫୋନ୍ ଧରିଲେ ନା। ଆଉ ଫୋନ୍ ଛାଡିକି ଆସି ଖେଳିବେକି ସେ?
କଣା କିଛିନା। ଆମେ ବି ତ ଫୋନ ଧରୁଛୁ।
ତମ ମାନଙ୍କର ଅଲଗା ନା ତମେ ବାହାରକୁ ଏଇଠି ଯେତେବେଳେ ଇଚ୍ଛା ସେତେବେଳେ ଖେଳି ପଳେଇବ। ଆମେ କଣ ଯାଇପାରିବୁନି?
କଣ ପାଇଁ ଯାଇପାରିବନି?
ଘରେ ଛାଡିଲେତ ଫୁଣି। ତମ ମାନଙ୍କର ପୁଅ ପିଲା ଖେଳିବାକୁ ପଳେଇବେ ମନ ଇଚ୍ଛା।
ସିଏ ତ ଛାଡୁନାହାନ୍ତି କଣ ପାଇଁ?
ଛାଡୁ ନାହାନ୍ତି ହେଲେ କେତେ ଆମ ଘରଠୁ ଖେଳ ପଡିଆ ଯାହା ହେଲେ ହେଇଯିବ। ହଁ ବହୁତ ବାଟ ଏଟେ ବାଟ ଛାଡିବେ ମ ଯାହା ଖେଳିବୁ ବୋଲି।
ଏତେ ଦୂର?
ଦୂର ଯାହା ହେଲେବି ହେଇଯିବ ଆଉ।
ଆଉ କିଏ କିଏ ଯାଆନ୍ତି ଖେଳିବାକୁ?
କିଏ ଝିଅ ନା ପୁଅ ମାନେ
ଉଁ
କିଏ କିଏ ଯାନ୍ତି ଆମର ଏପଟେ କେହି ଯାଆନ୍ତିନି ଖାଲି ମୋର ଗୋଟେ ଭାଇ ଅଛି। ସିଏ ଯାଉଚି ଆଉ ଏମତି ଭଉଣୀ ଆଉ।
ତ ତମର କେହି ଗଣି ନାହାନ୍ତି?
ନାଇଁ
ମାନେ ପୁରା ଏକୁଟିଆ ଲୋକ।
ଅଛନ୍ତି ଯେ ସେଗୁଡାକ ଖେଳିବାକୁ ଇଛା ହୋଉନି। ଯାହା ଥରେ ଥରେ ବୁଲିବାକୁ ଯାଉଚୁ ଆମ ବାରି ବାଟେ ଗୋଟେ ଅଛି ନଦୀ ପରିକା ବ୍ରିଜ କରଛନ୍ତି ଏବେ ନୂଆ ଟା ସେପଟକୁ ବି ଯାଉଛି ବୁଲିବାକୁ କେତଳେ କେତଳେ। ଖରା ହେଲେ ବେଶୀ ପବନ ହୁଏ ଏପଟେ ବେଶି ତ।
ସେଇଟା କଣ ପାର୍କଟା କି?
ନାଁ ନାଁ।
ଆଉ।
ଏଟି ନଦୀ ପରିକା ଆଉ ସଙ୍ଖଟେ ହେଇଥିଲେ ଆରପଟ ଗୋଟ ଗହେ ମାନେ ବ ଗାଁ ହେଠି ତିନ ଚାରଟା ଘର। ଯିବ ହେପଟୁ ପବନ ଖାଇକି ଆସିବେ ଭଲ ପବନ ହଉଚି ପରା। ଗରମ ହେଦିନ ହେଇଛି ଖରାରେ କଣ କହିଲେ?
ସେ ପବନ ହଉଚି ସେପଟେ?
ହଁ ବହୁତ୍।
ଖରା କେମିତି କଣ ହଉଚି?
ଖରା ତ ବହୁତ ଜୋରରେ ହଉଛି ଏବେ ଖାଲି ବର୍ଷା ହଉଛି ବୋଲି ଟିକେ ଭଲ ଲାଗୁଚି। ନହେଲେ ଖରା ହେଲେ ଘରେ ରହିବାକୁ ଇଚ୍ଛା ହଉନି।
ଓ ସେ ପୁରା ଅତିଷ୍ଠ।
ହୁଁ।
ଏ ଖରା ପାଇଁ କଣ କେମିତି କି ବ୍ୟବସ୍ଥା କରିଚ?
କିଛି ନାଇଁ ଖରା ବି କଣ ଆମର ଖାଲି ଏପଟେ ଡିମ୍ ହଉଛି ଲାଇଟ୍ ହେଲା। ଦି ବରା ଏପଟ ଆମପଟ ସାହିରେ ଦି ତିନିଟା ଏସି ଲଗେଇ ଦଉଛନ୍ତି ଯେ ଖ ଲାଇନ ମାନେ ଫ୍ୟାନ୍ ଲାଇଟ୍ ସବୁ ଡିମ୍ ହଉଚି କିଛି ପବନ ହଉନି ଗରମ ତ ହଉଛି ଆଉ।
ହଁ।
କ
ଆଉ ବାହାରକୁ ଆସିଲେ ରାସ୍ତା ସାଇଟ ଘର ହେଲେ ଟିକେ ପବନ ହବାର ନାହିଁ କେତେଳେ।
ଓ ହ ତ ବହୁତ ଅସୁବିଧା ହଉଥିବ?
ହୁଁ। ପ୍ଲାଣ୍ଟ ହେଲା।
ଓ ହଉ ମୁଁ ଟିକେ ରଖୁଛି ଟିକେ?
ଆଉ।